ହ୍ୟାଲୋ।
ହୁଁ।
ଗୁଡ଼ ଆଫ୍ଟରର୍ନୁନ୍।
ଗୁଡ୍ ଆଫ୍ଟରନୁନ୍।
ଶୁଭା ଯାଉଚି ନା ଠିକ ସେ?
ହଁ ହଁ ହଁ କଣ କରୁଚ?
ଏବେ ତ ଖାଇଲି ଆଉ ବସିଚି ଏବେ ତ ଖାଇ ଲି ଆଉ ବସିଚି ତମେ କଣ କରୁଚ?
ହଁ ମୁଁ ବି ଖାଇକି ବସିଚି ଆଉ।
ଆଚ୍ଛା ଆଚ୍ଛା।
ହୁଁ ଆଉ ପଢାପଢି? ଆଜି ଖାଇଚି ଭାତ ତରକାରୀ ଡାଲି କେତେ କଣ। ଶାଗ ଭଜା ଏମିତି ସବୁ ଆଉ।
ହୁଁ।
ତମେ?
ମୁଁ ବି ପଖାଳ ଭଜା ତରକାରୀ ଶାଗ।
ହୁଁ।
ପାଠପଢ଼ା କେମିତି ଚାଲିଚି?
ହୁଁ?
ପାଠ ପଢା କେମିତି ଚାଲିଚି?
ହଁ ଭଲ ତମର?
ମୋର ବି ବଢିଆ ମସ୍ତ ଚାଲଚି ପୁରା ଦେଖା ଯାଉ କଣ ହଉଚି ଆଉ।
ହୁଁ ହୁଁ ହୁଁ।
ଗାଁକୁ ଯାଇଥିଲ ପରା ହୁଁ।
ହଁ ହଁ ମୁଁ ବି ଯାଇଥିଲି ଗାଁକୁ।
କଣ ଆଣିଲ ଗାଁ ରୁ?
ଆ ଗାଁ ରୁ ଆଣିଲି ଆମ୍ବ ଟିକେ ଆଣିକି ଆସ ଆସିଥିଲି ଆଉ ଆଳୁ ଟିକେ ଆଣିକି ଆସିଥିଲି ଆମର ସେପଟରେ ଆମ୍ବ ମାନେ ବହୁତ ମିଳୁଚି ଆଉ ଆଳୁ ବି ଚାଷ କରା ହେଇଥିଲା ତ ଆମର ସେଥିପାଇଁ ଆଣିଥିଲି ସେପଟୁ ଆଉ ଟିକେ।
ହଁ ହଁ ହଁ ଆଳୁ ଚାଷ ଖାଲି କରାହେଇଥିଲା।
ଆଉ କଣ କଣ ଚାଷ କରନ୍ତି ତମଠେ?
ଆମର ଏ ବୋଧେ, ଆଳୁ, ବାଇଗଣ, କୋବି। ହେଲା ଆଉ ଝୁଡୁଙ୍ଗ। ଭେଣ୍ଡି ଏମିତି ସବୁ କିନ୍ତୁ ଯୋଉ ପୋଟଳ ତାପରେ ହଉଛି କଣ ସେଇଟା କହୁଛନ୍ତି? ହଁ କାଙ୍କଡ ଏଇଗୁଡା ହୁଏନି କିନ୍ତୁ ଆମର ସେପଟେ ମୁଁ କେବେ ଦେ
ଆଛା ମାନେ ପନିପରିବା ଚାଷ ହୁଏ।
ପନିପରିବା ଚାଷ ସବୁ ହଉ ସେପଟେ ଆମର। ମାନେ ପାଣି ପୁରା ଆଭେଲେବୁଲ ନା ନାଇଁ ସେଥିପାଇଁ।
ଧାନ, ଗହମ।
ହଁ ଗହମ ନାହିଁ ଖାଲି ଧାନ। ହେଲା ଆଉ ସେଇ ମାନେ ଡାଲି ଯାକ ଡାଲି ଜାତୀୟ ଯେତିକି ଜିନିଷ ଅଛି। ମାନେ ସବୁ ସିଟ ଯାକ ସେ ଯାକ ହେଲା ସେଗୁଡାକ ହୁଏ ଏମିତି ଆଉ।
ଆଉ ଗୋଟେ ଯୋଉ କାନ୍ଦୁଲ ବୋଲି ଜାଣିଥିବ କାନ୍ଦୁଲ?
ହୁଁ ଜାଣିଛି ଜାଣିଛି ଜାଣିଛି ଜାଣିଛି।
ହଁ ସେଟା ବି ହୁଏ ସେଇଟା ଏବେ ସବୁ ଲଗାନ୍ତି ମାନେ ଯୋଉ ବର୍ଷା ଦିନରେ ଧାନ ହେଲା ଆଉ ମ କା ଆଉ ବାଦାମ ଯୋଉ ବାଦାମ ଏଗୁଡାକ ସବୁ ହୁଏ। ହୁଁ ଚିନାବାଦାମ ଏ ଯାକସବୁ ଲକଡାଉନ ଯେତବେଳେ ମୁଁ ଯାଇଥିଲି ଆମ ଘର ଲଗା ହେଇଥିଲା ମୁଁ ଦିନବେଳେ ଯାଇକି ସେଠ ବସିକି ଜଗୁଥିଲି ମା କଡ଼ ଆଉ ସବୁ ପକ୍ଷୀ ଯାକ ଆସିକି ଖାଇଦଉଥିଲେ ତ ସେଥିପାଇଁ।
ହୁଁ।
କିଏ ଚାଷ କରନ୍ତି ଘରେ?
ଚାଷ ଲକଡାଉନରେ ଯେତେବେଳେ ଆମେ ଯାଇଥିଲୁ ଆମ ଖାଲି ଯାଇକି ଘରେ ରୋଷେଇ କରୁଥିଲି ଆଉ ଆମ ଘର ଲୋକ ବାବା ମା ଯାଇକିନା କରୁଥିଲେ ସେ ଯାକ ଚାଷ ମାନ ଏମତି ବିକିବା ପାଇଁ ନା ନିଜେ ଖାଇବା ପାଇଁ କାହିଁକି ନା ସେ ସେଟା ଆମର ଗୋଟେ ଜାଗାଟେ କିଣା ହେଇଥିଲା ତ? ଆଉ ସେଥିପାଇଁ ମାନେ ଜାଗା ତ ଏଭଲେବୁଲ ଅ ସେ ଯାଉଛି କଣ ଗୋତେ କରିଦେଇ ଘର ଲୋକ କରିଦେଇଥିଲେ ଆଉ।
ହଁ ଯେ ଆଚ୍ଛା ଆଚ୍ଛା।
ହୁଁ।
ଆଉ
ଆଉ ପଢୁଚ ନା ଆ
ପଢିଛି ଏଲେ ତ ମୁଁ
ବହୁତ ଆମ୍ବ ଆଣିଛି।
ଏଣ ତ ଆମ୍ବ ସରିଯିବ ନା ଆଉ କେତେ ସେ ଏଇ ମାସ ଭିତରେ ହିଁ ବୋଧେ ସରିଯିବ ଆମ୍ବଟା।
ହଁ ହଁ ହଁ ଏବେ ମିଳୁଛି ଆମ୍ବ ମିଳୁଛି ଆଉ ସେ ଯୋଉ ଗରା ଗରା ଯାକ ମିଳୁଛି।
ମଉଲ ମଉଲ ଗଛ ନାଇକି?
ହଁ ମ-ମହୁଲ ର ଯୋଉ ସିଡ ଥାଏ ସେଇଟା ହଉଛି ତାର ମଞ୍ଜି ଯୋଉ ଥାଏ ସେଇଟା ହଉଛି ଗରା। ସେଥିରୁ ଜୋଉ ତେଲ ହଉଛି
କରନ୍ତି ହଁ ଯୋଉ ଗରା ତେଲ ହୁଏ ନାଇ କି! ଆଉ ତାର କଣ ବ୍ୟବହାର ହାରି ଅଛି ମାନେ ଗରାର?
ମୁଁ ତ ଖାଲି ତେଲ ହିଁ ଜାଣି ଯେ ତେଲ କିନ୍ତୁ ହଉଛି ହେଲା ଆ ସେଟା ଯେ ସେଗୁଡାକ କଣ କହିଲୁ ତାର ଟିକେ ମାନେ ସେ ତେଲ ଟା ଟିକେ ମାନେ ଚିପ ଚିପ୍ ଟାଇପ
ଆଚ୍ଛା।
ହଁ ସେଟା ଲଗାନ୍ତି ସବୁ ଆଉ ଖାଆନ୍ତି ବି ସେଟା ତେଲ।
ଆଉ ଯୋଉ ସା ଗଛର ଫଳ ତମ ସେପଟେ ବ୍ୟବହାର ହଉ
ହଁ ହଁ ହଁ ଏବ-ଏବେ ନୁହଁ ଆ ମୁଁ ଯେତେବେଳେ ମୁଁ ଯେତେବେଳେ ଛୋଟ ଯେତେବେଳେ ଥିଲି ହେଲା ଏଇ ଟାଇମରେ ତ ହିଁ ସବୁ ମିଳେ ସେ ଯୋଉ ଗରା ଯାକ
ହଁ ସେଇଟା ତ ଏଇ ଖରା ଟାଇମ ରେ ହିଁ ମିଳିବ। ସେ ମଞ୍ଜି ଟା ଆଣିକି ତାକୁ ଶୁଖେଇକି ଯୋଉ ପିଟି ପିଟି କାଢନ୍ତି।
ହଁ ତା ହଁ ହଁ ତାକୁ ଫାଷ୍ଟ ଆଣବେ ତାପରେ ତାକୁ ପୁଡିଦେବେ ପୁଡିଲେ ସେ ଯୋଉ ଇଏ ତାକୁ ବାହାରିବ ନା ସେ ଯୋଉଁ ତାର ଯୋ ଥାଏ ପତ୍ର ଯାକ ଛୋଟ ଛୋଟ ହଁ ସେ ଯାକ ବାହାରିବ ଆଉ ସେ ମ୍ ସେ ସିଡ ଯୋଉ ହେଲା ସେଇଟାକୁ ଏମିତି ବାଟିକିନା ବିକ୍ରି ହୁଏ।
ସେଟା କଣ ମାନେ କଣ ବନା ହୁଏ ସେଥିରୁ?
ମତେ ଲାଗୁଛି ଆଗରେ ଯେତେବେଳେ ମୁଁ ଶୁଣୁଥିଲି ସେ ଯୋଉ ସାବୁନା ନା କଣ ଏତି ବନୁ ଥିଲାବୋଲି ଥିଲି ଯେ ଏବଂ ଭଲ ସେ ଜାଣିନି ଆଚୁଆଲି କଣ ବନିବ ସେଥିରେ।
ହଁ ମୁଁ ବି ଶୁଣିଥିଲି ଆମ ଗାଁ ପଟେ ବି ଆମର ଗୋଟେ ଶାଳ ବଣ ଅଛି ମାନେ ଶାଳ ବଣ ମାନେ ବଣ। ମାନେ ଶାଳ ଗଛ ବହୁତ ଅଛି ସେଠେ ଆଉ ମାନେ ଲୋକମାନେ ମାନେ ଏତେ ମାତ୍ରାରେ ସେଠେ ହବ ଯେତି ଗୋଟାନ୍ତି ନାହିଁ ଡାଇକ୍ଟ ଝାଡୁ ଧରିକି ଆସନ୍ତି ଆଉ ଝାଟି ଦିଅ
ଝାଡୁ କରିଦେଲେ ହଁ ହଁ ତାପରେ
ହଁ ମାନେ କାହିଁକି ନା ସେଟା ବହୁତ ମାତ୍ରାରେ ସେଟା ଥିବ ନା,
ହୁଁ।
ମାନେ ଛୋଟ ଛୋଟ ତାପରେ ସେଟା ଗୋଟେବାରେ ମାନେ ନା କିନ୍ତୁ ଅଧିକ ଯେହେତୁ ପଡିଥାଏ ସେମାନେ ଦି ଦିନ ତିନ ଦିନ ଏମିତି ରହିଯାଆନ୍ତି ଦି ଦିନ ତିନ ଦିନ ରେ ଯେତିକି ଯାହା ପଡିଯିବ ନାଇଁ କି ଗୋଟେ ଥରକୁ ଆସିକି ସବୁ ଝାଟେଇ ଦିଅନ୍ତି ତାପରେ ତାକୁ ଗୋଟେ ଅ ଖାରେ ନା ବସ୍ତାରେ ଏମିତି ଗୋଟେଇକି ନିଅନ୍ତି ତାକୁ।
ହୁଁ।
ତାପରେ ଗୋଟେକ ନେଇକି ତାକୁ ଯାଇକି ପୁଣି ଆଉଥରେ ଦି ତିନି ଦିନ ଶୁଖେଇ ସାରିଲା ପରେ ତାକୁ ପୋଳେଇ ଦିଅନ୍ତି।
ହଁ ଏବେ ଆଉ ଯୋଉ ଚାଲିନି ନାଇ କି? ମାନେ ଏବେ ଆଉ
ନା ଏବେ ବନ୍ଦ ହେଇଗଲା ଆଗରୁ ମାନେ ମହୁଲ ବି ମୁଁ ତ ଛୋଟ ଥିଲାବେଳେ ଆମର ଘର ପାଖରେ ମାନେ କଣ ଘର ଗୋଟେ ଶହେ ମିଟର ଦୁଇଶହ ମିଟର ହବ ତିନି ଟା ମହୁଲ ଗଛ ଅଛି ହେଲା, ଆଉ ସେଠି ମୋର ଜେଜେ ମା ଅଛ ସିଏ ମାନେ ମାନେ ଲୋକ ମହୁଲ ଗୋହିବା ପାଇଁ ରାତି ଚାରିରୁ ବି ମଧ୍ୟ ଉଠିକି ଯାଆନ୍ତି ନା,
ହୁଁ ହୁଁ ହୁଁ ମାନେ ନହେଲେ ଗାଈ ଯାକ ଆସି ଖାଇଦେବେ ଯେ।
ହଁ ଗାଈ ବଳଦ ଖାଇଦେବେ କି ଆଉ କିଏ ବି ଆସିକି ଗୋଟେଇ ଦେବେ ସେଥିପାଇଁ। ମୋ ଜେଜେମା ସିଏ ରାତି ଚାରିରୁ ଯିବେ। ଆଉ ଯିବେ ମାନେ ସକାଳେ ଯାଇ ସେମାନେ ସେଠି ଜଗିଥିବେ ଗାଈ ବଳଦ ଏନ୍ତି ଘଉଡା ଘଉଡି କରୁଥିବେ। ଲାଇଟ୍ ଗୋଟେ ଧରିକି ଯାଇଥିବେ ପାଣି ଧରିକି ଯାଇଥିବେ ତାପରେ ପୁଣି ଛଅଟା ହେଲା ଗଲେ ଆମେ ଉଠିକି କଣ ଟିକେ ଖାଇଦବୁ ଦାନ୍ତ ଫାନ୍ତ ଖସିକି ତାପରେ ପୁଣି ଆମେ ବି ଯିବୁ ଜଗିବା ପାଇଁ ସେଇଟା। ମଉଲା ବହୁତ ମାନେ ପାଖାପାଖି ଚାରି ପାଞ୍ଚ ବର୍ଷ ଆମେ ଛୋଟ ଥିଲାବେଳେ ସ୍କୁଲ ଯେତେବେଳେ ପଢୁଥିଲୁ ୟୁପି ସ୍କୁଲ ସେତେବେଳେ ଚାରି ପାଞ୍ଚ ବର୍ଷ ପାଖା ପାାଖି ଆମେ ମାନେ ମହୁଲ ଗୋଟେଇବୁ ତାପରେ ଗରା ଗୋଟେଇବୁ ତାପରେ ଉ ଆମ ଘର ପାଖରେ ବୁରୁ ଗଛ ଥିଲା ଜାମ୍ବୁ ଗଛ ଏ ଜିନ୍ତିକି ସେ ହାଣି ଦେଲେ ସେ ବୁରୁ ଗଛ ଗୁରାକୁ ମାନେ ସେଠୁ ବି ବହୁତବୁରୁ ଖାଇବୁ ଜାମ୍ବୁଗଛ ତ ଏବେ ବି ଅଛି।
ହଁ ସେ ଯୋଉ ଆଦମ ଜାଣିଛ ସେ ମହୁଲ ସେ ଯୋଉ ମହୁଳ ନୁହଁ କି ସେଗୁଡା ଖାଉଛନ୍ତି ଜାଣିଛ ନା ନାଇଁ? ମାନେ କଣ କହିଲୁ ଏମିତି କେତେଟା ମହୁଲ ଅଛି ଯଉଟା ଟିକେ ଟିକେ ମାନେ ଯୋଉଟା କି ଟିକେ ବଡ ସାଇଜ ର ଥାଏ ହେଲା। ସେ ମହୁଲ ଯାକ ମାନେ ମୋର ତ ଏଜାକ୍ଟ ମନେ ପଡୁନି କିନ୍ତୁ ମୁଁ ଶୁଣିଛି ସେଗୁଡାକ ସବୁ ମାନେ ଆଗ କାଳର ଯୋଉ ମାନେ ଯଉ ଥିଲେ ଆମର ଉ ବୁଢା ବୁଢୀ ତାଙ୍କ ମାନଙ୍କୁ ହଁ ସେମାନଙ୍କ ସମୟରେ ସେମାନେ ଖାଉଥିଲେ ସେଗୁଡାକ କେମିତି କଣ ଗୋଟେ ଏମତି ଯୋଉ କାଠିରେ ଏନ୍ତି ପୂରେଇକି ନା ତାକୁ କେମତି ଗୁଟେ ନେଇକି ଖାଆନ୍ତି ଆଗରେ ଖାଉଥିଲେ ଆଉ ଏବେ କିନ୍ତୁ ଏବେ ଆଉ କେହି ଖାଉନାହାନ୍ତି ଏବେ ଖାଲି ସେଥୁରୁ ଇଏ କରାହଉଛି କଣ ମଦ ମଦ ବନୁଛି ଏବେ।
ରାନ୍ଧିବା ପାଇଁ ଯୋଉଡା କଣ ସେଟା ପାଇଁ ମହୁଲର ବ୍ୟବହାର ହୁଏ କିନ୍ତୁ ଆଗ ଲୋକ ଖାଉଥିଲେ ତାପରେ ଉଁ ଯଉ ମାନେ ଏମତି ଆମ୍ବ ଦେଖ ମାନେ ଆମ୍ବ ପାଚି ସାରିଲେ ଯୋଉ ତାର ଟାଙ୍କୁ ଜାଣିଛନ୍ତିନା ନାଇଁ ଆମ୍ବର ଟାକୁ ଯୋଉ ଭିତରେ ଥିବ ସେ ଭିତରେ କୋଇଲି ଥିବ ନା ସେଗୁଡାକ ବି ମାନେ ଆମେ ସେଗୁଡାକ ବି ଆମେ ଗୁ ଗୋଟାଇବା ପାଇଁ ଯାଉ ମାନେ ସ୍କୁଲ ସେତେବେଳେ ଇନଷ୍ଟ ଲାଗୁଥିଲା। ସ୍କୁଲରୁ ଆସିକି ଆମେ ସେଗୁଡାକ ମାନେ ବେଗ ବ୍ୟାଗ୍ ଗୋଟେ ଧରିକି ଯିବୁ ସେରା ସବୁ ଗୁଟେଇକି ଆଣି ତାକୁ କୁ ଆଣିକି ପୁଣି ପିଟିକି ଫଟେଇକି ସେ ଭିତରୁ କୋଇଲଟା କଢା ଯିବ ସେଇଟା ବି ମାନେ ବହୁତ
ତାପରେ ବିକ୍ରି ହବ ନାଇଁ କି?
ସେଟା ବି ମାନେ ସାବୁନ ବନେଇବା ପାଇଁ ବୋଧେ ସେଇଟା ବି ୟୁଜ ହୁଏ।
ହଁ ହଁ।
ଯିଏ ସେମିତି ସେଟା ସାବୁନ ବନାନ୍ତି ସେଥେରେ।
ହୁଁ ହୁଁ ହୁଁ। ଆଉ ସେ ଯୋଉ ମହୁଲରୁ ଦେଖିଛ ନା ନାଇଁ ସେ ଯୋଉ ମଦ ଯୋଉ ବନୁଛି କେବେ ତମେ ଦେଖିଛ?
ହଁ ନାଇଁ ଆମ ଏପେଟତ ହୁଏନି କିନ୍ତୁ ଗାଁ ଭିତରେ ସେଡ଼ାକ ସବୁ ବନାନ୍ତି। ନା ମୁଁ ଦେଖିନି ଗୋଟେ ଦି ଜାଗାରେ ଦେଖିଛି ଗାଁ ଭିତରେ ଯାଇକି ସେଟା ଆମେ
ହଁ ସେଟା ସେଇଟା ନା ତା ପୂର୍ବ ଦିନ ତା ପୂର୍ବ ଦିନ ତାକୁ ମାନେ ଯେତିକି ସେମାନେ ରାନ୍ଧୁ ହଁ ମୁଁ ଜାଣିନି ସେ କଥା କିନ୍ତୁ ତାକୁ ଦେଖିବ ସେ ପୁରା ମାନେ ଅପରିଷ୍କାର କରିକି ସେଗୁଡାକ ମାନେ ଏମିତି ବାହାରେ ଶୁଖାନ୍ତି। ହେଲା ତାପରେ ପୁଣି ସେଥିରୁ କଣ କହିଲ ସେ ସେଟା ସେଟା ମୁଁ ମାନେ ପୂର୍ବ ଦିନ ଶୁଖେଇ ଦେଇଥିବି। ହେଲା? ସେ ମହୁଲ ର ନାଇଁ ହଁ ଶୁଖେଇ ଦେଇଥିବେ। ଶୁଖେଇ ତାପରେ ତାକୁ କଣ ଗୋଟେ ପାଣିରେ ଏମିତି ଭିଜେଇ ଦିଅନ୍ତି। ଗୋଟେ ଦିନ ରାତିରେ ନା କଣ? ତା ପରଦିନ ତାକୁ ବନାନ୍ତି। ମାନେ ତାର ଗୋଟେ ମିଳୁଛି। ହଁ ତାର ଗୋଟେ ଏକ୍ସଟ୍ରା ହା ଣ୍ଡି ମିଳେ। ହେଲା ସେ ହାଣ୍ଡିରେ ସେମାନେ ବନାନ୍ତି। ମାନେ ସେଥିରେ ଉପର
ହଁ ପାଣି ପକେଇବ। ହେଲା? ଆଉ ତାର ଏମିତି ଥପ୍ ଥପ୍ ଥପ୍
ହୁଁ ହୁଁ ହୁଁ
ସେନା ଥପ ହେଇକିନା ସେଥିରେ ପାଣି ପଡ଼ିବ। ସେ ଏତେ ସଫା ପାଣି। ହଁ ହଁ ଏତେ ସଫା ପାଣି ସେଥିରୁ ଆସିବ। ସେଇଟା ହିଁ ତ ମହୁଲିି
ହୁଁ ହୁଁ ହୁଁ ଗାଁ ଗହଳିରେ ହୁଏ ବହୁତ ହୁଏ ସେଠି। ହୁଁ ହୁଁ। ହଉ ଠିକ ଅଛି ଦଶ ମିନିଟ। ନା ମୁଁ ଏବେ କାଳକ୍ରମ ଅନୁସାରେ ସବୁ ବନ୍ଦ ହେଇଗଲାଣି
ହୁଁ ହୁଁ
ହଉ ମୂଲ୍ୟବାନ ଦଶ ମିନିଟ୍ ସମୟ ଦେଇଥିବାରୁ ଧନ୍ୟବାଦ।
ହଉ ହଉ ବାସ୍ ଠିକ୍ ଅଛି। ରହିଲି?